ହ୍ୟାଲୋ ହଁ ଭାଈ କୁହ?
ହଁ ବେହେରା ବାବୁ କଣ କରୁଛନ୍ତି?
ହଁ ଏଇ ବସିଚି ଆଉ।
ଉଁ ହୁଁ।
ବସିକି ଜଣକ ସହିତ ଥିଲା ଆଜ୍ଞା ତାପ ବସିଛି ଆଉ।
ଜିମ୍ ଯାଇଥିଲେ?
ଜିମ୍ ମୁଁ କମ ଯାଏନା।
ଆଚ୍ଛା ଜିମ୍ ଯାଆନ୍ତିନି। ହୁଁ ହୁଁ ଆଉ ଘରେ କଣ କରୁଛନ୍ତି ସମସ୍ତେ? ହଁ ମୁଁ ଯାଇଥିଲି ଦି ତିନି ଥର ସେ ସବୁ କଣ ସେଇଟା କୁହନ୍ତିନି ଆଉ
ହଁ ହଁ।
ପୁସପ୍ ଫୁସପ୍ ମାରିକି ହାତଫାତ ଟାଇଟ୍ ହେଇଗଲା ତାପର ଠୁ ଦରଜ ହେଇଗଲା ଦେହ ହାତ। ଦି ଦିନ ନା ତିନି ଦିନ ଯାଇଛି।
ଦର୍ଜ ହେଇଯାଇଥିବ ଦେହ ପୁରା।
ହଁ ମୁଁ କହିଲି ନାଁ ମୁଁ ପାରିବିନି ମୁଁ ଆଉ ଯିବିନି।
ହଁ।
ତମେ ତମେ ଟୋଟାଲି ଯାଇଛ ନା ନାଇଁ?
ନା ନା ଯାଇନି।
ହୁଁ ହୁଁ ଆଉ କଣ କରୁଛନ୍ତି ଘରେ ସମସ୍ତେ?
ଘରେ ସମସ୍ତେ ଏଇ ଇଏ କରୁଛନ୍ତି। ବର୍ଷା ପୋକ ଏଇନା ହ ଜଣ ହେରିକା।
ଉୁଁ ହୁଁ ହୁଁ ବର୍ଷାଟା ତ ହଉଛି ହଇରାଣ ପଦାକୁ ବାହାରି ହଉନି ଆଉ।
ହେଡେ ହଉଛି ବର୍ଷା?
ହଁ ହଉଛି ଏଆଡେ ବି ବର୍ଷା ହଉଛି।
ଜୋରେ ହଉଛିନା ନା ନା ବେଶୀ ଜୋରେ ନାଇଁ?
ଟୁପୁରୁ ଟୁପ୍ ଟୁପୁରୁ ଟିପି ଟିପି ବର୍ଷା ପାଣି।
ହୁଁ।
ଯୋ ଯୋଉ କହୁଥିଲି କଣ କି ତମ ଘରେ ସବୁଠାରୁ ତମକୁ କିଏ ଭଲ ପାଆନ୍ତି?
ମୋତେ?
ହୁଁ।
ମତେ ମ ବୋଉ। ତମୁକୁ।
ସେମ୍ ଆମକୁ ମାଗଣା କହନ୍ତି ମାକା ଲାଡାଲା। ମା କି ଲାଡ଼ଲେ। ଆଚ୍ଛା ବୋଉ ଯଦି ଭଲ ପାଆନ୍ତି ତମେ ବୋଉକୁ ଭଲ ପାଅ ବହୁତ ହୁଁ।
ତମେ ବୋଉଙ୍କୁ ଭଲ ପାଅ ବହୁତୁ।
ବାପା ଆମେ ଭଲ ପାଇବା ଟିକେ ଗେରେ ଗେରେ ହେଲେ ସେ ବର ଟିକେ କମିଯାଏ।
ହଁ ସେଇଟା ତ ସ ଠିକ୍ ଉପାୟ ଠିକ୍‌ କଥା। ବାପା ଟିକେ ରୋକ ଠକ୍ କରନ୍ତି ହଁ ହଁ ହଁ ବାପା ଟିକେ ପାଟି କରନ୍ତି ରୋକ ଠକ୍ କରନ୍ତି। କିନ୍ତୁ ଭଉଣୀ ମାନଙ୍କୁ କିଛି କହନ୍ତିନି।
ହୁଁ ହୁଁ।
କହବେ ସେ ଝିଅ ଟା ସି ଆଉ କିଛିିଦିନି ପରେ ଶାଶୁଘର ପଳେଇବ।
ହଁ।
ତୁ ରହିବୁ ଏଠି ହେ ସେ ଏଇସବୁ। ତାପରେ ବି ଗୋଟେ ଦୃଷ୍ଟି ଦେଖ ବାପା ବି ଯୋଉଟା କହନ୍ତି ଠିକ୍‌ କଥା ହିଁ କହନ୍ତି। ଆମକୁ ସେଟା ଖରାପ ଲାଗିଛି ନା ବାପା କିନ୍ତୁ ଯୋଉଟା ବି କହନ୍ତି ଠିକ୍‌ ହିଁ କହନ୍ତି ଆମ ଭଲ ପାଇଁ ହଁ କହନ୍ତି। ବାପା ସବୁବେଳେ ଚାହାନ୍ତି ଯେ ମୁଁ ଯୋଉଟା ଦେଖିଛି ମୋ ପୁଅ ସେଇଟା ନ ଦେଖୁ ସେଇ ଅସୁବିଧା ଟା ସମ୍ମୁଖୀନ ନହୋଉ। କଥା ନାଇଁ ମା କାଖେଇଲେ ଅଣ୍ଟାରେ କାଖେଇବ ବାପା କାଖେଇଲେ ମୁଣ୍ଡରେ ବସ। ମା କହିବ ମୁଁ ଯୋଉ ପ୍ରଥମ ଦେଖୁଚି। ତୁ ସେ ପାଖ ଦେଖେ ବାପା ତର ମୁଁ ଯାହା ନ ଦେଖିପାରୁଛିି ତୁ ତା ଆଗକୁ ଦେଖ।
ହୁଁ। ଆହା ବୋଉ କୁ ବେଶୀ ଭଲ ପାଆନ୍ତି ଆପଣ ତାହାଲେ। ଆଚ୍ଛା ମାଙ୍କ ବିଷୟରେ କିଛି କହୁନାହାନ୍ତି।
କଣ କହି ସେ ତ ଭଲ ତାଙ୍କ ବିଷୟରେ ଆଉ କଣ କି ସବୁତରେ ଯାହା ହେଲେ ଭଲ।
ଯାହା ହେଲେ ବି ଭଲ ଅଲଗା ଛୁଆ ଙ୍କ ସହିତ ମିଶାମିଶି ଗଲେ ପାଟିକୁ ଆସନ୍ତି ନା ନାଇଁ।
ମାଇଲେ ଭଲ ନ ମାଇଲେ ଭଲ ଯାହା କଲେ ବି ଭଲ।
ନାଇଁ ନାଇଁ ମୁଁ କହିବା କଥା ସପୋଜ ତମେ କିଛି ଭୁଲ କରିଦେଇଛ। ମା ତମକୁ ପାଟି କରନ୍ତି ନା ସପୋର୍ଟ କରନ୍ତି।
କିଏ ବୋଉ।
ମା ହଁ।
ସପଟ କଣ ଭୁଲୁ କଲେ ପାଟି କରନ୍ତି କହଲେ ସେଇଟା ଏମିତି ଆଉ ଥରେ ନ ହୁଏ ସେମିତି କର କୁହନ୍ତି ଆଉ।
ୱାନିଙ୍ଗ ଦେଇ ଦିଅନ୍ତି ଆଉ ସପୋଜ ତମର ଯୋଉଠି ତମର ଯୋଉଠି ଭୁଲ ନଥିବ ସାମ୍ନା ବାଲା ର ଭୁଲ ଥିବ ସେଇ ଜାଗାରେ
ସେ ରାଗି ଯାଆନ୍ତି ରାଗିଯାନ୍ତି ତ ସିଏ କିଏ ଅଲଗା ଲୋକ ଉପରେ
ଅଲଗା ଲୋକ ଉପରେ।
ହଁ ଯାର ହଁ ହଁ ଇଏ ଥିବ।
ଯାହାର ଭଲ ଥିବ ନା କଁ?
ହଁ।
ଆଚ୍ଛା।
ହୁଁ।
ଶୋଧିପକାନ୍ତି ମାନେ ଖରାପ ଭାଷା ନୁହଁ।
ନାଇଁ ନାଇଁ ପାଟି କରନ୍ତି ଆଉ କଣ ମୁଁ କହିଲି ସୋଧିବା ମାନେ କଣ ସୋଦାଟା ହିଁ ଖରାପ କଥା ନା କଣ?
ଓ ହୋ। ଯାହାହେଲେ ତ ଗୋଟେ ପୁଅ ଉପରେ ଇଏ ଆସିଲେ। ଯଉ ମା ନାହିଁ। ସିଏ ତ ଇଏ ହବ।
ଉଁ ହୁଁ କିନ୍ତୁ ମୋର ଟିକେ ଅଲଗା।
କଁ କହିଲ?
ମୋର ଟିକେ ଅଲଗା।
ଅଲଗା ମାନେ କଣ? ପାଟି ଶୁଣ।
ହଁ ସପୋଜ ମୋର ଭୁଲ ନାହିଁ। ସାମ୍ନା ବାଲର ଭୁଲ ଅଛି।
ହଁ।
ହଁ ମୁଁ ସେଠି ସୋଦା ଖାଇବାଟା ଫାଇନାଲ। ତୁ କଣ ପାଇଁ ସେ ତୁ କଣପାଇଁ ଯାଇଥିଲୁ ସେ ଜାଗା?
ହଁ ହଁ ସେମିତି ବି ତ ମୋର ବି ହୁଏ। ଏମିତି ନୁହେଁ ଯେ ମୁଁ ପୁରା ସା ମତେ ମତେ କାଇଁ କରିବେନି ପାଟି। ତାଙ୍କୁ ପାଟି କରିଵେ। ମତେ ଯେବେ ବି ହବ ତାକୁ ବି ହବ।
ଯଦି ତୋତେ ସିଏ କ ମାଇଲା। ମହାର ତ ନାଇଁ ଯଦି ତୋତେ ସେ ପଦେ କହିଲା ତୁ ଆଗେ ମତେ କହିଲୁନି।
ହୁଁ।
ସେଠି କଣ ଯାଇକି ଉଠୁଛୁ। ଗୁଣ୍ଡା ହବୁ? ଇଏ କରିବୁ। ହଁ କୁହନ୍ତୁନି କୁହନ୍ତୁନି ଓଲଟା ଗାଳିଗୁଲଜ ମତେ କରିବେ। ମୁଁ ସେଥିପାଇଁ କଣ କହିଲ? ମୋର ଘର ଭଲ ତ ମୋର ଭଲ। ଘର ଯିବି ମୋର କାମ ଥିବ କାମକୁ ଯିବି ଘରକୁ ଆସିବି। ବାସ ଶଇଲା। ନହେଲେ ନାଇଁ ମୋର ଏନି ଟାଇମ ଘରେ।
ହୁଁ।
ହଁ। ଆଉ ଆଉ କୁଆଡ଼େ ଏବେ ମତଲବ କୁଆଡ଼େ ଯିବାର ନାହିଁ। କିକା ସାଙ୍ଗରେ ଇଏ ନାଇଁ। ଉଁ ହୁଁ।
ହ୍ୟାଲୋ?
ଆଉନି, ହଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ? ହ୍ୟାଲୋ, ହଁ ଶୁଭୁଛି ତମ କଥା ଶୁଭୁଛି ମୋ କଥା ଶୁଭୁଛି?
ହଁ ଟିକେ ଟିକେ ମଝିରେ କଟିଲା ତ ଭଏସଟା।
ଓ। ଓହୋ ସେ ଯୋଉ ହ୍ୱାଟ୍ସଅପ୍ ନୋଟିଫିକେସନ ଆସୁଥିଲା ତ। ସେଥିପାଇଁ ବୋଧେ କଣ ହେଇଥିବ ଏସବୁ।
ହଁ ଟିକେ ଇଏ ବର୍ଷା ଫର୍ଷା ଆସିଲେ ବର୍ଷା ବି ହଉଛି ଆଜି ଟିକେ ଇଏ ହଉଛି।
ହଁ ବର୍ଷା ସକାସେ ଟିକେ ପାଗ ବି ଖରାପ। ନେଟୱାର୍କ ବି ଈସୁ ଟିକେ ରହୁଛି
ହୁଁ।
ହୁଁ ଆଉ ହଁ ଶୁଣୁନା। ଯୋଉ ସାଙ୍ଗ ସହିତ ମିଶାମିଶି କରେନି। ବେଶୀ ମତେ ଟିକେ ଛୋଟ ପିଲାଙ୍କ ସହିତ ମିଶିବାକୁ ଭଲ ଲାଗେ।
ଓଁ ହୋ।
କୁନି କୁନି ପିଲାଙ୍କ ସହିତ। ତାଙ୍କ ସହିତ ଖେଳିବ, ତାଙ୍କ ସହିତ ମିଶିବ, ସିଏ ନନା, ଭାଇ ଡାକୁଥିବେ। ସେ ସବୁ କଥାରେ ତମକୁ ଆଗରେ ରଖୁଥିବେ। ସେ ଆମ ପଟେ ହବ। ସିଏ ସେଇଠୁ ତାଙ୍କ ଟିମ କହୁଥିବ ନାଇଁ ନାଇଁ ନନା ଆମ ଟିମରେ। ନାଇଁ ନନା ତମେ ଆମ ଟିମରେ। କ୍ରିକେଟ ଫିକେଟ ହେଲେ ହଁ ଆମର ଏଇଠି ଘର ପାଖରେ ସ୍କୁଲ ଟେ ବୁଝିଲେ କି? ସ୍କୁଲ ଟେ ପ ଅଛି ଯୋଉ ଛୁଆ ଖେଳିବେ ଠିକ ଟାଇମ ରେ। ମାନେ ଘରୁ ଆସି ଡାକି ନେଇଯିବେ। ନନା ଆସେ ଖେଳି ହୁଁ, ସେଠୁ ସେ କହୁିଥିବେ ଆମ ଟିମରେ ତମେ ରୁହ। ସେ କହିବ ତମେ ଆମ ଟିମ ରେ ରୁହ। ତାପରେ ମୁଁ କମନ ରହିବି ଦିପଟରେ ଖେଳିବି।
ତମ ସାଙ୍ଗର ପୁଣି ଭାଇ କେତେ ଜଣ ପୁଣି କଣ ଅଛନ୍ତି?
ମୋ ସାଙ୍ଗର? ନା ମୋ ସାଙ୍ଗର ଅଛନ୍ତି ଯୋଉ ଦଶ ଜଣ ଥିଲେ, ଆଠ ଦଶ ଜଣ ଥିଲେ, ସେ ସବୁ ନିଜ ନିଜ କର୍ମରେ ସବୁ ବ୍ୟସ୍ତ।
ମାନେ ସାଙ୍ଗ ମାନେ ଘର ପାଖର। ମାନେ ନିଜ ବୟସ୍କ ମାନେ ଦି ତିନି ବର୍ଷ ବଡ ହେଇଥିବ କି ସେଇ ସେଇ ଇଏର।
ନାଇଁ ଦି ତିନି ବର୍ଷ ବଡ ନାଇଁ। ପୁରା ସେମ ଇକୁଆଲ ଫ୍ରେଣ୍ଡ ଯୋଉ ଅଛନ୍ତି ସେମ ସେମ ଏଜେ ମାସେ ଦି ମାସେ ଏପଟ ସେପଟ ହେଇଥିବ ହେଲା।
ହଁ
ଗୋଟେ ସେ ତାର ଟ୍ରାକ୍ଟର ଚ ଟ୍ରାକ୍ଟର ବ୍ୟବହାର କରିଦେଇଛି ସେ ତାର ବସିକି ଟ୍ରାକ୍ଟର ରେ ମାତିଛି।
ହଁ ମୋ ଏନେ ସାଙ୍ଗ ହେଇ ଖେଳିବା କି କଣ କରିବା?
ହଁ ସିଏ ଥିଲା ସ୍କୁଲ ଟାଇମ ରେ ଥିଲା। ସାଙ୍ଗ ଖେଳୁଥିଲୁ ସାଙ୍ଗ ହେଇକି ସ୍କୁଲ ବନ୍ଦ କରୁଥିଲୁ। ସାଙ୍ଗ ହେଇକି ସ୍କୁଲ ଲୁଛୁ ଥିଲୁ। ସେ ଟାଇମ କଥା କାହିଁ କହୁଛୁ, ସେ ଟାଇମ ଯଦି ଫେରିଆସନ୍ତା ଆହୁରି ଭଲ ହୁଅନ୍ତା।
ହଁ।
ହୁଁ।
ହୁଁ ଜାହା କହିଲୁ।
ଆମେ ନୋଟ ଦେଇଥିବେ ଘରକୁ କରିନଥିବୁ ହେଲା। ଆମେ ସ୍କୁଲ ବନ୍ଦ କରିଦବୁ ନୁଚିବୁ ମାଡ ଖାଇବାରୁ। ସେ ଯୋଉ ଖଜୁରି ଗଛ ଜାଣିଛ? ଖଜୁରୀ ଗଛରେ, ଖଜୁରି ଗଛରେ ଗଣ୍ଠି ପକେଇ କଲେ ମାଡ଼ ନହବା ପାଇଁ।
- ସେଇ ଯୋଉ ଖଜୁରୀ ପତ୍ରରେ ଯୋଉ ପଛପଟେ ସିଆଇ ପକେଇକିନା ପାଣିରେ ଭସେଇ ଦେଲେ ଯଉ ବୋର୍ଡ ଚାଲେ। କରିଛ କେବେ?
ନାଇଁ ସେଟା କରିନି କେବେ?
ହଁ ତା ଯୋଉ ପତ୍ର ଧିଏରେ ତା ପଛପଟେ ଅ କା ଜଷ୍ଟ ଟିକେ କାଟି ଦେଇେଇକିନା ତା ପଛ ପଟେ ସିଆଇ ଟିକେ ପକେଇ ଦେଇକି ନା ପେନ୍ ସିଆଇ ପକେଇକିନା ଇଆକୁ ପାଣି ଧିଏରେ ଛାଡିଦେଲେ ପୁରା ଯୋଉ ରିଫିଲ୍ ଟା ବାହାରେ ନକି ପାଣି ପୁରା ମାନେ ଇଏ ହେଇକି
ହଁ ଶୁଣୁ ଆମର ଯୋଉ ସିଆଇ ଯୋଉଟା କେମିକାଲ ଟା ଯୋଉଟା ରହୁଛି ସେଇଟା ପାଣି ଥଣ୍ଡା ମାନେ ଇଏ ରହୁଛି। ଟାଇପର ରହୁଛି। ଟାଇପ୍ ର ନା ସେ ହୁଁ, ତ ସେଇଟା ପକେଇଲେ ପାଣି ଦେହରେ ସିଏ ଜଲଦି ଫୋର୍ସ ଲାଗେ ହୁଁ ହୁଁ ହୁଁ। ନାଇଁ ଆମେ ଖଡିକା ଦେହରେ ବୋର୍ଟ କରିକି ଚଲେଇଛୁ ମଝିରେ ଗୋଟେ ରବର ଦେଇ ଦେଇ ଦେଇକି। ହେଲା। ମ ର ଗୋଟାଏ ରବର ମଝିରେ ପଶିବ। ମଝିରେ ଇଏ ହବ କଣ? ଆଉ ଗୋଟେ କାଠି ଛୋଟ କାଠି ପଶିକି ସେଟା ମୋଡା ହେଇକା ରବର ଟାଇଟ୍ ହେବ। ଟାଇଟ୍ ହେଲା ପରେ ତାପରେ ପାଣିରେ ଛାଡିଦବ, ସେ ଯେତେ ଥର ବୁଲିବ ଯେମିତି ଆମର ଫ୍ୟାନ ଯେମିତି ବୁଲେ। ସେ ମଝିରେ ସେମିତି ବୁଲିବ। ସେମତି ବୋର୍ଟ ଟା ଆଗକୁ ଆଗକୁ ଯିବ।
ହୁଁ, ହୁଁ।
ହୁଁ।
ସିଏ ଗୋଟା ଗୋଟା କାହା କାହାର କୁଆଡେ କଣ କେତେ ଚାଲିଛି ଆଉ। କୋଉ ପ୍ରକାର ସବୁ ଆଉ। ମୁଁ କହିଲି କେତେ ଆଡେ କାହାର କଣ ସବୁ ଚାଲିଛି କୋଉ ପ୍ରକାର ସବୁ ଜିନିଷ ବାହାରିଛି।
ହଁ ହଁ ହଁ, ନୂଆ ନୂଆ ଆବିଷ୍କାର। ମାନେ ଇମାଜିନ୍ ବାହାରେ ବା। ଜନ୍ଦା ବାହାଘର କରିଛ।
ନା ନା।
ହା ହା।
ହ।
ଜନ୍ଦା ବାହାଘର କରିଛି।
ସିଏ ଫୁଣି କେମିତି କଣ ହବ?
ଆମର ହ।
ହ୍ୟାଲୋ।
ସେଇଟା ମୁଁ କହିବି। ଆଉ ଗୋଟେ ନେକ୍ସଟ କଲରେ କହିବି ଠିକ ଅଛି। ତ
ଏବେ ଆ ସିଏ ଆଉ ଜଣେ ରହିଛନ୍ତି ସିଏ ତାଙ୍କ ସହିତ ହେବି ତାପରେ ତମ ସହିତ ପୁଣି ଆଉ ଥରେ ହେବି ଆଉ।
ହୁଁ, ହୁଁ।
ଏଇନା ଟିକେ ହେଇଯାଉ ଟାଇମ୍। ହେଇନିବା କଣ କୁହ ଗୋଟେ। କଲରା ଭଲ
ନାଇଁ ଆଉ ଏତେ। କଲରା?
ହଁ।
କଲରା ଆଗରୁ ଖାଉନଥିଲି। ଏବେ ଟିକେ ଟିକେ ମାନେ ଆଇଁଷ ଫାଇଁଷ ଛାଡ଼ିଲା ପରେ ସେସବୁ ଉପରେ ଟିକେ ଏବେ ଟିକେ ଖାଉଛି।
କଲରା ମାନେ କଣ ଗୋଟି ଭଲ ପାଅ ନା କଣ କେମତି?
ଉଁ ସବୁ କହିବି, ସେ ନେକ୍ସଟ କଲ୍ ରେ କହିବି କାହିଁକିନା ଏ କଲ୍ ର ଆମର ସମୟ ହେଇସାରିଛି। ଆମେ ଏଇଠି ଏଇ କଲ୍ ଟିକୁ ଡିସକନେକ୍ଟ୍ କରିଦବା।
ହଁ ତମ ପଟୁ।
ହୁଁ।
ଓ।